ହାଲୋ।
ଶୁଭ ସକାଳ।
ଶୁଭ ସକାଳ।
କଣ କରୁଛନ୍ତି?
ଏଇ ଉଠିକି ଗଡୁଚି ଏଠି।
କଣ କରୁଚନ୍ତି?
ତମେ କଣ କରୁଚ?
ମୁଁ ମୁଁ ଏବେ ଉଠିଲି।
ଓ ହୋ।
ବର୍ଷା ହଉଚି ସେପଟେ?
ହୁଁ ଏଇ ସାତଟାରେ ତ ଷ୍ଟାର୍ଟ ହେଇସାରିଲାଣି ବର୍ଷା ଆଉ।
ହଁ ଆମର ଏପଟେ ବି ତ ବର୍ଷା ହଉଛି।
ଆଛା ମାନେ ରାତିଟାକ ନାଇଁ ସକାଳୁ।
ନାଇଁ ସକାଳୁ ଏ ହଉଛି ରାତିରେ କିଏ ଜାଣିଛି ଆମେ ତ ଶୋଇ ପଡିଥିଲୁ ସବୁ।
ଓ ହୋ। ନାଇଁ ଆମ ଆଡେ ଯଦି ବି ଯଦି ଓ ବର୍ଷା ହୁଏ ଲାଇନ୍ କଟିଯାଏ ନା ଜଣା ପଡୁଚି।
ହଁ ସେଇଟା ବି ତ ଠିକ୍ କହିଲେ ଟିକେ ବର୍ଷା ହେଇଥିବ ପବନ ହେଇଥିବ ଲାଇନ୍ କାଟିଦିଅନ୍ତି।
ହଁ।
ଗାଳି କରୁନାହାଁନ୍ତି ଆପଣକୁ।
କାହାକୁ।
ଲାଇନ କଟିଗଲେ ହେଁ ହେଁ।
ମାନେ କାହାକୁ କାଳି କରିବୁ।
ଲାଇନ୍ ବାଲାକୁ କହିବ ତ କାଇଁକି କାଟି ଦଉଛନ୍ତି ଟିକେ ବର୍ଷା ହେଲେ।
ଲାଇନ ବାଲାଙ୍କର କଣ ଅଛି ସେମାନେ ଭାବନ୍ତି ଯେ ହଁ ବର୍ଷା ହେଉଛି ଯଦି କିଛି। ଏ ଅଧିକ କି ମାନେ ତାଙ୍କର ଇନ୍ସପେକ୍ସନ ହୁଏ ଖରାପ ହୋଇଯିବ ଯଦି ଅଧିକ। ତାହେଲେ ତାଙ୍କୁ ସଜାଡିବା। ପାଇଁ ଟିକେ ଅଧିକ ଟାଇମ ଲାଗିବ ତେଣୁ କରି ଏତେ ଧନ୍ଦା କିଏ କରିବ ମେନ୍ କରେଣ୍ଟ ଟାକୁ କାଟିଦିଅ। ଏଣିକି ସେ ସର୍ଟ ସର୍କିଟ୍ ଆଉ ହବନି କି ଆଉ ଚଡକ ମାରିବନି। କିଛି ନାହିଁ ତେଣୁ କରିକି ଆମର ବର୍ଷା କମିଲେ ହିଁ ଆମେ ଦବା ଲାଇନ୍।
ହଁ।
ସେ ଏମିତି କରି ଦିଅନ୍ତି କି।
ହଁ ହଁ। ଏବେ ତ ଯେମିତି ପୁରା ଚାରି ପାଞ୍ଚ ଦିନ ଲଗାତାର ବର୍ଷା ହଉଛି ଲାଗୁଛି ପୁରା ବନ୍ୟା ବା। ବାତ୍ୟା ସବୁ କିଛି ଆଇ ବହାରି।
ହୁଁ ଆମର ତ ଏଇଠି ସେଦିନ ବର୍ଷା ହେଇଥିଲା ଦି ଚାରି ଦିନ ତଳେ। ଆ ସନ୍ଧ୍ୟା ଟାଇମ ଚାରିଟାରୁ ସାତ ଟା ହାତ ବର୍ଷା ହେଲା। ଆମ ପୋଖରୀ ଟା ଏକାଥରେ ଫୁଲ୍ ହେଇଗଲା ଆମ ଗାଁ ପାଖରେ ଯୋଉ ପୋଖରୀଟା।
ହଁ କି ଆଉ ପାଣି ତ ସବୁ ବାହାରକୁ ପଳେଇ ଆସୁଥିବ ରାସ୍ତାକୁ।
ମାନେ ରାସ୍ତାକୁ ମାନେ କୋଉଠି।
ଆପଣଙ୍କର ସେଇଠି ଗାଁ ରେ ପୋଖରୀ।
ମାନେ ପୋଖରୀ ରୁ ପାଣି ଗୁଡା।
ହଁ।
ନାଇଁ ପୋଖରୀ ରହିଲା ପୁରା ତଳ ଆଡେ ଆମେ ରହିଲୁ ମାନେ ଓପୁରୁକୁ।
ଆଚ୍ଛା।
କାରଣ ଗାଁ ର ଗାଁ ରହିଗଲା ଆମ ସାଇଡ୍ ର ପାଣିଟା। ଟୋଟାଲ୍ ଯାଉଛି ଗଡିକି ଏକାଥରେ ପୋଖରୀଠିକି। ଆଉ ବିଲରୁ ଆସୁଛି ସିଆଡୁ ପାଣି ଟା ପୋଖରୀକୁ। ପୁଣି ସେଠୁ ପାଣି ଟା ଯାଉଛି କେନାଲ ହେଇକି ପୁଣି ଆଉ ଗୋଟେ ପୋଖରୀକୁ।
ଓ ସେମିତି କି।
ହୁଁ। ତ ଅବିକା ପାଣି ହେଇଚି ମାଛ ବି ଅବିକା ଆସିଥିବେ।
ହଁ କୋଉ କୋଉ ମାଛ ଆସେ କି ସେଇଠି।
ଏବେ ସବୁ ଯାଁଳ ଆସିବେ ମାନେ ସବୁ ଛୁଆ ମାଛଗୁଡା ଆସିବେ।
ହଁ ହଁ।
ଏଣିକି ସେ ବଡ ହେଲେ ସେ କଇଁଛ ବି ଆସନ୍ତି ସେଠି।
ହଁ।
ବାଳିଆ ମାଛ ତ ବହେ ହୁଅନ୍ତି।
ବାଳିଆ ମାଛ ଆଉ କୋଉ ପ୍ରକାର ମାଛ ଅଛି କି?
ଖାଇ ନାହାନ୍ତି କି ବାଳିଆ ବୋଧେ।
ଉଁ ମୁଁ ଖାଇନି ପରା ମାଛ ମାଂସ।
ଆଚ୍ଛା ଘରେ ବି କେବେ ହୁଏନି।
ଘରେ ଘରେ ତ ମାଛ ଆଣନ୍ତି ସେ କାଟିକି ଆଣନ୍ତି। ଆମେ ଥୋଡ଼ି ନା ଜାଣିଛୁ କି ସେ ଟା କୋଉ ମାଛ। କି ମୁଁ ଜାଣିଚି। ହଁ।
ଦୋକାନରେ ଯେତୋଳେ ସେ ଭାକୁର ନ ହେଲେ ରୋହି ଏଇ ଦି ଟା ଆଣିଥିବେ। ନ ହେଲେ ମୁଁ ଯୋଉ ମାଛ ଟା କହୁଚି ସେଟା ଦେଶୀ ମାଛ ଗୁରା।
ଆଛା ଆପଣ ଖାଆନ୍ତି ତାହେଲେ ବେଶୀ ଆଉ।
ହଁ ମୁଁ ଏତେ ମାଛ ଖାଏନି ମୋ ବୋଉ ଖାଏ।
ହଁ।
ତ ହେଇଠି ଆମର ପୋଖରୀରେ ବାଳିଆ ମାଛ ହୁଏ, ସେଉଳ ହୁଏ।
ସେଉଳ ମାନେ ଯୋଉ ତା ଉପରର ଯୋଉ ଏମିତି ଖସଡି ଯାଉଥିବ ତ ଧରିଲେ ତାକୁ?
ପୁରା ନାଳ ଥିବ ତା ଦେହରେ।
ହଁ ହଁ।
ଆଉ ତା ଦେହରେ ଏତେ କାତି ଯେ ଛଡେଇ ହୋଉନଥିବ।
ହଁ ସାପ ପରି ଟିକେ ଲାଗେ ନା ସେଇଡା ମୁଣ୍ଡ ତାର?
ହଁ ସାପ ପରିକା ମାନେ ମୁଣ୍ଡଟା ଟିକେ ସାପ ସେପ୍ ର ହେଇଥିବ।
ହଁ।
ବଟ୍ ଏତେ ବି ଛୋଟ ନୁହଁ ସେଇଟା ବଡ ମାଛ ଟା।
ହଁ ହଁ ବଡ ବଡ ଛୋଟବେଳେ ଦେଖିଥିଲି ବୋଧେ। କଣ ପାଇଁ?
ତା ମୁଣ୍ଡ ଖାଲି ଖୋଳପାଟା।
ଓହୋ ତା ମୁଣ୍ଡରେ କିଛି ନାହିଁ।
ନା ନା।
ଆମ ମୁଣ୍ଡରେ ତ ବହୁତ କିଛି ଅଛି ତା ମୁଣ୍ଡରେ କାହିଁ କିଛି ନାହିଁ ଯେ?
ନା ନା ଆମ ମୁଣ୍ଡକୁ ତା ମୁଣ୍ଡ ସହିତ କମ୍ପେଆର କଲେ ହବ କି ଏମିତି କହିବ ଯେ ହଁ ସେ ଆଉ ସବୁ ମାଛ ମୁଣ୍ଡରେ ଅଛି କିନ୍ତୁ ତା ମୁଣ୍ଡରେ କାହିଁ ନାହିଁ।
ହୋ ହୋ ହୋ ଉଁ ହଁ।
କାରଣ ସେ ମାଛ ଟା ହିଁ ସେମିତି।
ହଁ।
ଆଉ ଆମର ଏଠି ରହୁଚି କଣ୍ଟିଆ ରଉଚି।
ସେଇଟାକୁ କଣ ଖାଇଥାଆନ୍ତି ନା କଣ?
ହଁ କଣ୍ଟିଆ କୁ ବି ଖାଆନ୍ତି।
ହାକ୍ କଣ୍ଟିଆ କୁ କୁଆଡେ ଖାଆନ୍ତି ସେଇଟା ପୁରା ଏମିତି ଏଇ ଯଦି ଆସିକି ମା ତମକୁ ଯଦି ଏମିତି ମାରିଦେବ ତାର କଣ କହୁଛନ୍ତି କି? ତ ଆପଣଙ୍କୁ ବିଷ ଇଏ ହୁଏ ତ ସେଇଟା କେମିତି ଖାଇବେ କଣ୍ଟିଆ ଟାକୁ।
ପିମ୍ପୁଡି ତ ତମକୁ କାମୁଡେ?
ହଁ।
ଜନ୍ଦା ବି ତ କାମୁଡେ?
ହଁ।
ତ ଏଟା ଗୋଡ଼ଟା କାହିଁ ଫଳିଯାଏ?
କିଏ ଜାଣିଛି।
ତ ଏତିକି ତ ଜାଣିଥିବ ନା ପିମ୍ପୁଡି ଆଉ ଜନ୍ଦାଙ୍କ ଆଉ ଯୋଉ ଅଛି ଦାନ୍ତରେ ଦାନ୍ତ ତ ସେ ଯୋଉ ଯ କାମୁଡନ୍ତି ଯୋଉଥିରେ। ସେଥିରେ ଲାକ୍ଟିକ୍ ଏସିଡ୍ ଗୋଟେ ଅଛି ବୋଲି?
ଉଁ ନା ଜାଣିନଥିଲି।
ହଁ ମୁଁ ଶୁଣିଛି ସେୟା ସେଇଥି, ଯୋଗୁ ଏଇଟା ଫଳିଯାଏ। କାରଣ ସେଟା ଗୋଟେ ଗୋଟେ ପ୍ରକାରର ବିଷ।
ହଁ।
ସେଇ ଯୋଉ ଏକଦମ ଫୋଡି ଯାଉଛି କାହିଁ ତ ଆମେ ମରୁନେ। ଆଉ ସିଏ ହଉଛି ଯୋଉ କଣ୍ଟିଆ ଯୋଉ ମାରିବ ନା
ହଁ।
କଣ୍ଟିଆ ଆକ୍ଚୁଆଲି ତାର ଯୋଉ ତା ମୁଣ୍ଡ ସାଇଡ ରେ କିନା କିି ଦିଇଟା ଡେଣା ଟାଇପ ର ହେଇଛି। ତାକୁ ଧରିବ ମାନେ ସେ ସାଙ୍ଗେ ସାଙ୍ଗେ ଏମିତିଆ ଡ଼େଣା ଡ଼େଣା ଦିଟା ବାହାର କରିଦେବ। ଆଉ ତା ଯୋଉ ଡେଣା ସାଇଡ ରେ ଏମତି ଟିକେ ଟିକେ ଟିକେ ଟିକେ ଏଁ କଣ୍ଟା ଟାଇପର ଥିବ ଯେ ତମର ଏକାଥରେ ଚିରି ହେଇଯିବ ନହେଲେ କଣା ହେଇଯିବ। ନା କି ବିଷ ହେଇଯିବ।
ହଁ କି।
ହୁଁ। ଆଉ ସେଇ ଟାଇପର ରହୁଛି, ଆମର ମାଗୁର ରହୁଛି। ମାଗୁର ମାରିଦବ। ଶୁଣିଥିବ କେବେ?
ହାଲୋ।
ହାଲୋ, ହଁ ହଁ।
ମାଗୁର ମାନେ କଣ?
ସିଏ ବି ଗୋଟେ ମାଛ। ସେଇ କଣ୍ଟିଆ ଯିଏ ମାରେ ନା
ହଁ।
ଇଏ ହଉଛି ତା ମାଉସି। ହୁଁ ହୁଁ ଯିଏ ମାରି ଦବ ମାନେ ଜୀବନ ଛାଡ଼ିଯିବ।
ମାନେ ଆଉ ବଞ୍ଚିବନି ମଣିଷ?
ଆମର ଏଇ ଯୋଉ ପୋଖରୀଟା ମୁଁ କହୁଥିଲି ନା। ସେ ମାଛ କେବଳ ମିଳିବ କେମିତି ଜାଣିଛ ନା?
କେମିତି?
ଗୋଟେ ଗୋଟେ ଧରକ ଆମ ପୋଖରୀ କଥା କହୁଛି ପାଣିଟା ଅଛି ପାଣି କୁ ଶୁଖା ହବ, ମାନେ ଯେତେବଳକୁ ଖରା ସମୟ ଆସିବ ନା ପାଣି ଶୁଖା ହବ ତାପରେ ପାଣି ମାଛ ମରା ହବ, ଯେତେବେଳେ କାଦୁଅ ମାଛ ମାରିବା ଟାଇମ ଆସିବ ନା
କାଦୁଅ, ମାନେ ଯୋଉଟା କାଦୁଅରେ ହୁଏ।
ହଁ କାଦୁଅରେ ପାଣ ମାନେ, ପାଣି ଶୁଖେଇ ଦେଇ କାଦୁଅରେ ଏମିତି ଅଣ୍ଡାଳନ୍ତି ମାଛ ଗୁଡା। ସେ ସବୁ କାଦୁଅ ଭିତରେ ହିଁ ପଶିଥିବେ। ଆଉ ମୁଁ ଏମିତି ବିଶ୍ଵାସ କରିବନି, ଅଷ୍ଟମ ନା ନବମ କ୍ଲାସରେ ପଢୁଥିଲି ସେଇ ଟାଇମରେ ମୁଁ ବି ମୁଁ ଜାଣିନଥିଲି। ବାପା ମନା କହୁଛନ୍ତି ଯାଆନି ହେଟିକି। ମୁଁ ଯାଇଛି ହାରି ମୁଁ ଦେଖିଲି ଯେ ଆଉ ଗୋଟ ବଡ ମାଛଟେ ଖେଳୁଛି। ମୁଁ ମଡା ଟି ପକେଇ ଦେଇଛି, ମୋ ଗୋଡରେ କଣ୍ଟା ଫୋଡିଲା ନାଖୀଆ ଫୋଡି ହେଇଗଲା। ଏକାଥରେ, ମାନେ ଏତେ ରକ ତ ମୁଁ ଚାଲି ପାଇଲିିନି ଦି ତିନି ଦିନ ଖାଲି ଫୁଲିଗଲା ଗୋଡ଼ଟା ଏଡେ ଏଡେ।
ଓହୋ।
ହୁଁ।
ତାପରେ ଭଲ ହେଇଯାଇଥିବ।
ହଁ ଭଲ ତ ନିହାତି ହବ। ମେନ୍ ହେଲା ଏଇନେକା ତମେ ଇଞ୍ଜେକ୍ସନ ନେଲେ ଯାହେଲେ ବି ପେନ୍ ହଉଛି ନା ନାହିଁ।
ହଁ ହଉଛି।
ଆଉ ସେଇ ତ ଆଉ। ସେ ତ ସାଙ୍ଗେ ସାଙ୍ଗେ ତା ଯୋଉ କଣ୍ଟାଟା ଅଛି ଫୋଡି ହେଇଯିବ ସଡନଲି। ମାନେ ଏତେ ଧାରୁଆ ରହୁଛି ସେ ତା କଣ୍ଟାଟା।
ହଁ।
ହୁଁ ନିଜେ ହାତରେ ଧରିବ ମୋଟା ବଡ ଟେ ଲାଗିବ, କିନ୍ତୁ ନିଜେ ମଡା ପକେଇଲା ବେଳକୁ ସେ ଏପଟ ହେପଟ ମୁଣ୍ଡ ଖେଳିକି ଅଛି ନା। ସେ ପେଲି ଦଉଛି ଆଉ ଗୋଡଟା ପଶିଲା ବେଳକୁ ଏକାଥରେ ପଶିଗଲା ହେ ଗୋଡରେ।
ହୁଁ।
ସେଇଟାକୁ ସମସ୍ତେ ତମ ଆଡେ ବୋଧେ କୁହନ୍ତି ମାନେ ବିଷ ରହିଥାଏ ବୋଧେ କଣ୍ଟିଆ ମୁଣ୍ଡରେ।
ହଁ ହଁ ସେମିତି ତ କୁହନ୍ତି।
ଆ ସେଇ ଯୋଉ ଖଆନ୍ତିନି ସିଆଡେ ବଧେ।
ହଁ। କିନ୍ତୁ ଆପଣଙ୍କ ସାଇଡ ସେପଟେ ଖାଆନ୍ତି।
ହଁ କାଇଁତ ଆମର ଖାଉଛୁ, ଆମେ କେହି ମରୁନୁ।
ହୁଁ ହୁଁ। ମାନେ, ତାକୁ କଣ କେମିତି କଣ ଧୋଇକି ନା, ଧୋଇକି ଏମିତି ଫ୍ରାଏ କରିଦଉଛନ୍ତି ନା, କିଛି ମସଲା ବି କିଛି ଦଉଛନ୍ତି ସେଠି, ଏମିତି ଭାଜିଲା ଟାଇପ୍।
ମିରିକାଳି ତ, ମିରିକାଳି ମାଛ ତ ଖାଇଥିବ ନା ଖାଇନା?
ନା ନା ମୁଁ ଏବେ ନୂଆ ନୂଆ ଶିଳୁଛି।
ଆହ୍ ଚୁନା ମାଛ ଭଜା ହେଇଥିବ ଦେଖିଥିବ ତ?
ହଁ ଚୁନା ମାଛ ଏଇଟା ଶୁଣିଥିଲି, ଏଇ ଯୋଉ ସାନର କି? ସାନ ସାନ।
ହଁ ପୁରା ଛୋଟ ଛୋଟ ମାଛ ଗୁଡା। ଏଇ ଆଙ୍ଗୁଳି ଟାଇପ୍ ର। ସେଇ ମାଛରେ ଯେମିତି ଲୁଣ ହଳଦୀ ଦେଇକି ଭଜା ହୁଏ ନା?
ହଁ
ଏଇ କଣ୍ଟିଆ ମାଛ ଗୁରା ଠିକ୍ ସେନ୍ତି ତେଲ ଲୁଣ ହଳଦୀ ଦେଇକି ଭଜା ହୁଏ।
ଆଛା।
ଆଉ ମସଲା ଦେଲେ ବି ଚଳିବ। ମେନ୍ ହେଲା ହଉଛି ତା କଣ୍ଟା ଟା ହଉଛି ହେଇଠୁ ଭଙ୍ଗା ହେଇଥିବ ଆଉ।
ହଁ ଆ ଏବେ ତ ଆମ ପଟେ ବହୁତ୍ ଜୋରେ ବର୍ଷା ହେଲା।
ହୁଁ ହୁଁ ଆମ ଆଡେ ବି ତ ଏମତି ହେମିତି ଫିମ୍ପି ହଉଛି ଆଉ।
ଆଉ କେତେଦିନ ଗଲେ ସବୁ ଭାସିଯିବ ଲାଗୁଛି।
ନା ମ ନଦୀ ପାଖରେ କି ଘର?
ନାଇଁ ଆମର ଏଇଠି ଅଛି ମୋ ସାଙ୍ଗ ଘରେ ତ ସେ ସା ପାଖରେ ଗୋଟେ ଅଛି ଗୋଟେ ଭଙ୍ଗା ନଦୀ। ସେଇଠି ବି ପାଣି ନାଇ ନଦୀ ଟା ଅଛି। ରାସ୍ତା ଥିଲା। ସେଟା ଭାଙ୍ଗି ଯାଇଛି ତ ତାକୁ ଆମେ ଭଙ୍ଗାନଦୀ ବୋଲି କହିଦଉଛୁ।
ଓହୋ ଆମର ତ ଏଠି କହିବାକୁ ଗଲେ ନଦୀ ହବ ଶହେରୁ ଦୁଇଶହ ମିଟର ରହିବ ନଦୀ ଆମର ଏଇଠୁ।
ହଁ
ପୁରା ପାଖରେ କହିବାକୁ ଗଲେ।
ହଁ
ପୋଖରୀ ରହୁଛି ଘରଠୁ ଶହେ ମିଟର ପୋଖରୀଠୁ ନଦୀ ରହୁଛି ଆଉ ଶହେ ମିଟର
ଆ ସେଠି ପଦ୍ମ ଫୁଲ ତ ଫୁଟୁଥିବ?
ହଁ ଏବେ କଇଁ ଫୁଲ ଫୁଟିଥିଲା। ତାପରେ ପାଣି ହେଇଗଲା ଏବେ। ତାପରେ ଯାଇକି ପଦ୍ମ ଫୁଟିବ। ମାନେ ଅଧିକ ପା ଣିରେ ହିଁ ଫୁଟୁଛି ପଦ୍ମ ଗୁରା।
ହଁ ହୋଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା, ଧନ୍ୟବାଦ।
ହୁଁ ଧନ୍ୟବାଦ।